ହ ତ।
ହଁ କ?
କଁ କରୁଚ?
ଏ ବସିଚି।
ରୋଷେଇ?
ରୋଷେଇ ଆଜି ହେଇଥିଲା ଛୁଇଁ ଆଳୁ ତରକାରୀ ହେଇଚି ରାତିରେ ଭାତ।
ହଁ ହଁ! ସମସ୍ତେ ଭାତ ଖାଇବ?
ହଁ ତ ଇଏ ପଳେଇଚନ୍ତି ତ ଭୋଜି ଖାଇ ଆଉ ତାର ପଳେଇଚି ଆଉ‌ ଉମ୍ ମା ଖାଇବ କି ନାହିଁ ଖାଲି ବାପା, ଜାନୁ, ମୁଁ, ତା ଝିଅ।
ହଁ ହଁ!
ଆଉମ୍ ଯୋଉ ବୁଲି ଶୋଇଚି।
ହୁଁ ଖାଇସାରିକି ଶୋଇଚି?
ନା ଖାଇଲାନି।
ଓହୋ! ଆଜି ବର୍ଷା କେମିତିଆ ହେଇଚି?
ପୁରା ମାନେ ଢାଳିଲା ଏତେ ଜୋରୋ କହନା କହନା। ପ୍ରାୟ ଯଉଁ ଏ ବିଲବାଡି ସବୁ ଆଣ୍ଠି ଆଖିଆ ପାଣି ହେଇଯାଇଚି।
ହଁ ଆ ସେ ପରିବା ପତ୍ରକୁ କିଛି ଗଛକୁ କିଛି ଖରାପ ହବ କି?
କାଲିକି ଜଣା ପଡିବ ଆଉ।
ଖରାପ ହବ?
ଆଉ ଯଦି ଦହଲିଆମ ଦହଲିଆ ମାଟି ହେଇଯାଇଥିବ ଦହଲା। ତାହେଲେ ଗଛ ଝାଉଁଳି ପଡିବ‌। ଯଦି ପାନ୍ ଖରା ପାଗ ହେଲା ପାନ୍ ଟାଣି ନେଇ ହେଲା ତାହେଲେ ଗଛକୁ କିଛି କ୍ଷତି ହବନି।
ଓହୋ କଁ ବର୍ଷା ହେଲେ କ୍ଷତି ବର୍ଷା ନହେଲେ ବି କ୍ଷତି।
ହୁଁ ଅଳ୍ପିକିଆ ବର୍ଷା ହେଲେ କିଛି ହବ ନାହିଁ। ଏମିତି ବର୍ଷା ଢାହାରିଲେ ବିଲବାଡ଼ିରେ ପାଣି ରହିଲେ ବଛା ତଲକି ଯାଇ।
ଓହୋ ତା ମୂଳ ପଚିଯିବ ନାଇଁ?
ହଁ! ଆ।
କେତେ କଷ୍ଟ କରିକି କରିଚନ୍ତି ବର୍ଷା ଟିକେ ଖୋଜୁଥିଲେ। ଦେଖିଲା ବେଳକୁ ବର୍ଷା ଏତେ ଜୋରରେ ଢାଳିଲା ଯେ ସେ ଗଛକୁ ଏକାଥରେ ଖରାପ ଆସିଗଲା ତା ପାଇଁ।
ଆଜି ଯାଇନାହାନ୍ତି ତ ବିଲୁକୁ ଆଜି ଗଲେନି।
ହୁଁ ହୁଁ।
ପାଣି ତ ଆଉ ଘରେ ନାଇଁ ଯାହାକି ବାରଟା ନା ଦିଟା ବେଳେ ଆସିଥିଲେ ଘରକୁ ସେ ବା ଟା ଗୋଟେ ସେଇଟା ବେଳେ ଆଇଲେ। ଆଉ ବର୍ଷା ନାଦିଲା ଆଉ ଗଲେନି ବିଲୁକୁ। ଆଉଁ ପରେ ଅଶନି ସାଙ୍ଗରେ ଭୋଜି ଖାଇବାକୁ ଯାଇଚନ୍ତି‌।
ହଁ ହଁ! କୋଉଠି ଗାର ଭୋଜି କିି ଆମ ଗାଁରେ?
ନା ମୁଁ ସସିମି ତା ଶଶୁର ଘର କୁଆଡେ ସେଆଡେ।
ଓ ହୋ ହୁଁ। ସେଇତ।
ଆଉ ଦିନରେ ଉଁ
ହୁଁ କୁହ?
ହଁ କହୁନୁ ଏଇ ଦିନରେ ଯୋଉ ମାଛ ତର୍କାରି ଥିଲା
ହଁ।
ଏଁ ଆକୁ ଦେଇଦେନି ମୁ କହିନି ଗରମ୍ କରିକି ଖାଇଦବୁ ଏଣେ ଯୋଉ ଆଜି ଅପା ମୁଁ ଦାଙ୍ଗି ଖାଉଥୁଲୁ
ହୁଁ ହୁଁ ହୁଁ।
ମାଛ ଖଣ୍ଡିଏ ମୁଁ ନେଇଥିଲି ଡାଙ୍ଗିକି ରାନ୍ଧିଲା ଆମେ ସେଇଠୁ ଖାଇପାଇଲୁନିଲ ଖାଲି ବାନ୍ତି ଦେଖେଇଲା ଦୁ ଟିଆ ହେଇ ଯାଇଛି କି କଣ ତମ ମାଛ ନା ଆମ ମାଛ ଯଉ
ଉଁ ହୁଁ।
ହେଠୁ କଣ କଲୁ ମୋ ଅପା ଗୋଟେ ଆମ୍ବ କାଟିକି ଦେଲେ ସେଇଆକୁ ଲଗେଇକି ଡାଙ୍ଗିର ମୋର ଗୁଣ୍ଡିଏ ଭାତ ଖାଇଦେଲୁ।
ହଁ ହଁ।
ଟୋଟାଲି ଆମେ ମାନେ ଭାତ ଖାଇପାଇଲୁନୁ ଆଜି।
ହୁଁ ସମସ୍ତେ ରଖିନଥିଲେ କି ସେଠି ମାଛ?
ସମତେ ରଖିଥିଲେ କାଇଁ ଆମା ଯଉ ମାଛ ଦୂୃଷ୍ଟିଆ ହେଇଥାଏ ତମ ମାଛ ବି ସେଇଆ କାଁଇ ଖାଇପାରିଲାନି କେହି ନାଇଁ ବାନ୍ତି ଦେଖେଇଲା ଖାଲି ନାଠୁ ଅ ଅପାକୁ ଡାକିଲି ଗୋଟେ ଗୋଟେ ଆମ୍ବ ଆଇଁଲା ସେଇୟାକୁ
ହଁ।
କାଟିକି ଦେଲା ଆମେ ଖାଇଲୁ ଭାତ। ମୁଁ ମୋଟିଏ ଲାଗୁ ଭା ତ ଖାଇଲି ମତେ ଡାଙ୍ଗିବି ସେମିତି ଭଲ୍ ଲାଗିଲାନି କାଇଁ ଏରା ଙ୍କ କୁହନି ଯଉ ଡେଲି ମାନେ ଚାର୍ ଦିନି ଆଠ ଦିନି ମାଛ ହେଲାଟୁ ଭଲ୍ ଲାଗିବ
ଓ ହଁ ହଁ ସେତେବେଳେକୁ ପ୍ରତି ବାରିରେ କଲେ ଏରା ଭଲ୍ ଲାଗିବନି ଆଉ ହଁ। ଆଉ ସେଇତ ଏଇନା ତ ପନିପରିବା ସେଠି ପ୍ରବଳ ସମସ୍ତଙ୍କର
ତ ଆ ହଁ।
ଆଁ?
ଆଉ ଭେଣ୍ଡି
ହଁ।
ଏଇ ପୋଟଳ ମୋଟଳ ଗୁରା କେତେ କଣ ହେରା ବାଗଲାଗୁନି।
ତମର ଅଛି ବଲି ତମକୁ ଭଲ ଲାଗୁନି। ଏ ଦାମେ ଏଇଠି କିଣିକି ଖାଉଛୁ
ଉଁ ହୁଁ ଆଁ।
ହାଲୋ।
ହଁ। ଅପ ଡାଉନ ହଉଛି ଡାଟା ପାଉନି। ନେଟୱର୍କ ପାଉନିଲ।
ହ୍ୟାଲୋ!
ହଁ, କୁହ? କୁହ? ହ୍ୟାଲୋ? ହ୍ୟାଲୋ? ହଁ, ପଦାକୁ ଟିକେ ଆସୁନା ହ୍ୟାଲୋ? ହ୍ୟାଲୋ?